ହଲ ହଁ ବନ୍ଧୁ କଣ କରୁଛନ୍ତି କୁହନ୍ତୁ।
ବନ୍ଧୁ ଖାଇସାରିଲୁଣୁ?
ନାଇଁ ଏ ପର୍ଯ୍ୟନ୍ତ ଖାଇନାହିଁ, ଯେହେତୁ ମୋ ଭାଇ ବଜାରରେ ଔଷଧ ଦୋକାନରେ ଅଛନ୍ତି ସେ ଆସିବେ, ଟିକେ ସମୟ ବିଳମ୍ବ ହେବ। ଆସିଲା ପରେ ଦୁଇ ଭାଇ ମିଶି ଆମେ କିଛି ଖାଦ୍ୟ ଗ୍ରହଣ କରିବୁ।
ଓ ଆପଣ ଭାଇ ବୋଧେ ମେଡିସିନ ଷ୍ଟୋରରେ ଅଛନ୍ତି?
ଆପଣ ମଧ୍ୟ ଅଛନ୍ତି।
ପ୍ରଥମତ ମୋର ଔଷଧ ଦୋକାନ ଅଛି ନା ଛକରେ, ମୁଁ ଆଜି ମେଘ ପବନ ହେବାରୁ ଯେହେତୁ ପାୱାର କଟଥିଲା ଇନଭଟର ଚାର୍ଜ ନଥିଲା, ମୁଁ ବନ୍ଦ କରିଦେଇ ପଳେଇ ଆଇଲି ବେଳାବେଳି। ଓ ହେଇ ଘରେ ଜଷ୍ଟ ବସିକି ଖାଇବାକୁ ବାହାରିଥିଲି ଆଉ, ମୁଁ ଯାଉଛି ଟିକେ ବନ୍ଧୁ ଙ୍କ ସହିତ ଟିକେ କଥା ହେଇଯିବା, କଣ ହାଲଚାଲ ପଚାରଦବା
ଆଜ୍ଞା ହଁ ମୁଁ ତ ବହୁତ ଖୁବ ଭଲ ଅଛି ଆପଣ କେମିତି ଅଛ କାର୍ଯ୍ୟ କରଛନ୍ତି।
ସେଇତ ସବୁ ପ୍ରଭୁଙ୍କ ଇଛା ଯାହା ହବ ଦେଖାଯିବ ଆଉ।
ଆଜ୍ଞା ଆଉ ଆପଣ କଣ କରିବେ ଭାବୁଛନ୍ତି କୁହନ୍ତୁ ଆଗକୁ? ଦୋକାନ ଆପଣ ଦୋକାନଟି ଖୋଲିଛନ୍ତି।
ଆଜ୍ଞା।
ଆଉ କଣ ଚାଲିଛି ଠିକ୍ ଠାକ୍ ଦୋକାନଟି।
ଦୋକାନ ଚାଲିଛି ଠିକ ଠାକ ଏବେ ବି ଟିକେ କାମ ହଉଛି ନା ଆମର ଛକ କାମ, ତ ସେଥିପାଇଁ ଟିକେ ଗାଡି ଫାଡି ସବୁ ଯାମ୍ ରହୁ ଛି, ବେପାର ଠିକ୍ ଠାକ ଅଛି।
ନେ ବନ୍ଧୁ କହ। ଆଜ୍ଞା ବନ୍ଧୁ ଯେହେତୁ ଏବେ ବର୍ଷା ଋତୁ ଆସିଛି ଯାହା ବିଲ ବିଲ ଗୁଡିକ କାମ ହବ, ସମସ୍ତେ ଥଣ୍ଡା ଜର ବିଭିନ୍ନ ପ୍ରକାର ରୋ ବନ୍ଧୁ ଆପଣ ଦୋକାନ ବି ଚାଲିବ ବ୍ୟସ୍ତ ହୁଅନ୍ତୁନି ବନ୍ଧୁ।
ଆଜ୍ଞା।
ଆଜ୍ଞା ହେଲୋ। ଏ ଆପଣ ବିଭିନ୍ନ ପ୍ରକାର ଔଷଧ ରଖନ୍ତୁ ଦୋକାନରେ।
ହଁ ବିଭିନ୍ନ ପ୍ରକାର ଇତ୍ୟାଦି ଇତ୍ୟାଦି ସବୁ ଯାହା ଖୋଜିବେ ତାହା ପାଇବେ।
ଆଜ୍ଞା। ଆଉ ଆପଣ କଣ? ଆଉ ଅନ୍ୟ କିଛି ବ୍ୟବସ୍ଥା ଅଛି ନା ଆପଣ ଖାଲି ଦୋକାନଟି କରିଛନ୍ତି।
ଜେଜଙ୍କର ତାଙ୍କର ହଉଛି ବିଲ ବାଡ଼ି ଚାଷ ଭାସ କାମ ତାଙ୍କର। ବାପାଙ୍କର ଗାଁରେ ଗୋଟେ ଦୋକାନ, ଭାଇ ଭାଇଙ୍କର ମୋବାଇଲ ଦୋକାନ, ମୋର ନିଜେ ଗୋଟେ ଅଛି ମେଡିସିନ ଷ୍ଟୋର ଆଉ। ଦୋକାନ ଔଷଧ ଦୋକାନ ଆଉ ତ ସଂସ୍ଥା ବଞ୍ଚେଇ ରଖିଛୁ ଆଉ।
ଆଜ୍ଞା ଆପଣ ନିଜ ନିଜସ୍ୱ ଦୋ ଆପ ଆପଣ ସମସ୍ତ ଦୋକାନରେ ବସନ୍ତି ନା ଖାଲି ଦୋକାନ ଆପଣ ଔଷଧ ଦୋକାନ ବସନ୍ତି।
ଆଜ୍ଞା ଔଷଧ ଦୋକାନରେ ମୁଁ ଖାଲି ଏକା ବସେ, ଭାଇ ତାଙ୍କର ମୋବାଇଲ ଦୋକାନରେ ବସନ୍ତି, ବାପା ତାଙ୍କର ଗାଁ ରେ ଅଛି ଦୋକାନ ସେ ବସନ୍ତି ଏମିତି ଚାଲେ ଆଉ।
ଆଜ୍ଞା ଏଇପରି ଆପଣଙ୍କ ସମୟ ରଥ ଚାଲିଛି ଗଡି ଆଗକୁ।
ଆଜ୍ଞା।
ଆଉ ଆପଣ କଣ ଆଁ ସକାଳେ କଣ ଖାଇଥିଲେ?
ସକାଳେ କଣ ଯେହେତୁ ବଜାର ଉପର ରହୁଛି, ଦୋକାନରେ ତ ଜଳଖିଆ ଖାଇବା ଟିକେ ଛାଡି ଦେଇଛିି ଯେହେତୁ ଜଳଖିଆ ଖାଇକି ଶଳା ମ ଯୋଉ କୁହନ୍ତିନି ଚର୍ବି ଚର୍ବି ଟିକେ ଅଧିକ ହେଲାଣି। ପେଟ ବାହାରିଲଣି ତ ଖାଇବା ଟିକେ ଏଇନେ କମେଇ ଦେଇଛି ଆଇଁଷ ଫାଇଁସ ସବୁ ଛାଡ଼ି ଦେଇଛୁ।
ଆଜ୍ଞା ଭଲ। ସେ ଆପଣ ମଧ୍ୟ ଆପଣଙ୍କୁ ମଧ୍ୟ ମୁଁ ବହୁତ ଥର ପରାମର୍ଶ ଦେଇଥିଲି ଆପଣ ଆପଣ ଅ ପେଟ ଟିକେ କମାନ୍ତୁ କାରଣ ମୋର ଆମିଷ ଏବଂ ବିଭିନ୍ନ ପ୍ରକାରର। ହଁ ତେଲଭାଜି ଜିନିଷ ଖାଇ ଆପଣଙ୍କର ପେଟ ଟିକେ ଅତ୍ୟଧିକ ବାହାରି ଥିଲା ଏବଂ ଆପଣ। ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ ଏବଂ ଭବିଷ୍ୟତରେ ଅନ୍ୟ ଅ ଅନ୍ୟ ମଧ୍ୟ ବହୁତ।
ଆଜ୍ଞା ଆଜ୍ଞା ପେଟ ବାହାରିଲେ ବହୁତ ବହୁତ କ୍ଷତି କାରକ ମୁଁ ତ ନିଜେ ମେଡିସିନ ଦୋ ଦୋକାନ ମୋର ଅଛି ମୁଁ ଜାଣିଛି ପେଟ ବାହାରିଲେ କଣ। ମାନେ ଆମ ବଡିଟା ଜିନିଷ ସ୍ମଲ ଟାଇପ ରହିଲେ ହାଲକା ରହିଲେ ବଡି ଟା ମିଡିୟମ ରହିଲେ ଭଲ। ଆଉ ପେଟ ବାହାରିଲାଠାରୁ ଚାଲିବାରେ ଅସୁବିଧା ହବ ବସିବାରେ ଉଠିବାର ଅସୁବିଧା ହବ। ଖାଇବା ପିଇବା ପାଣି ପିଇବାରେ ସବୁ ଥରେ ଅସୁବିଧା ହେବ ପେଟ କାଟିବ ପେଟ ଦର୍ଜ ରହିବ। ପେଟ ଟାକୁ ଯେତିକି ଆମର ଉ ଅଛି ଆବଶ୍ୟକ ସେତିକି ଆବଶ୍ୟକ ଟା ଠିକ।
ଆଜ୍ଞା ଯେତିକି ଅ ସନ୍ତୁଳିତ ଯେତେ ସମ୍ଭାଳି ପାରିବେ ଯେତିକି ସେତିକି ରଖିବା ଆବଶ୍ କ ଏବଂ ଯଦି ଆଜ୍ଞା ଜାଣିଥିବେ ଆପଣ ଦେଖିଥିବେ ଜଣେ ଜଣେ ବ୍ୟ କ୍ତି ଅଛନ୍ତି ଆପଣ ସେ ନିଜ ସମ୍ଭାଳିିବା ଠାରୁ ଅଧିକ। ଅ ତାଙ୍କ ଶରୀର ର ଓ ଜନ ଏବଂ ସେ ଚାଲି ପାରୁନଥିବେ ବସି ପାରୁନଥିବେ ଏବଂ ଖାଇବା ଖାଇ ପାରୁନଥିବେ ଠିକ ସେ। ଆ କିନ୍ତୁ ଖାଇବା ଚଲେଇ ଜାରି ରଖୀଥିବେ।
ଆଜ୍ଞା।
ଆଜ୍ଞା ସେଇଭଳି ଲୋକଙ୍କୁ ବ ହଁ। ସେଭଳି ଲୋକଙ୍କ ଡାଇବେଟିସ୍ ବ୍ଲଡ଼ ପ୍ରେସର ଏବଂ ବିଭିନ୍ନ ପ୍ରକାର ରୋଗ। ର ସମ୍ମୁଖୀନ ହେବାକୁ ପଡେ।
ଆଜ୍ଞା ବନ୍ଧୁ ମୁଁ ଖାଇବା ଟିକେ ଅଧିକ ଖାଏ କାରଣ। ବେଶୀ ତେଲ ଭାଜି ବେଶୀ ଖାଏନା କିନ୍ତୁ ପଖାଳ ଖାଏ ଉଁ ଦିନକୁ। ତିନି ଥର ତତଲା ଖାଏ ତ ସେଥିପାଇଁ ପେ ଟ ଭାରି ଅଭିଷରେ ଏଇନା ଟୋଟାଲ ଖାଇବା ଛାଡି ଦେଇଛି ଖାଲି ଇଏ। ଠି ଦଶଟାରେ ପଖାଳ କଂସାଏ ମୁଁ ଖାଏ କଂସାଏ ଠୁ ବି ଅ ହାପ୍ ଖାଉଛି ଗୋଟେ ବେଳେ ଯାହା। ଖାଉଚି ସେତିକି ବଡିକୁ ଏଇନା ମେଣ୍ଟ ଆମର ଯେତିକି ରଖିବାକୁ ଗଲେ ବଡି ଟାକୁ ସ ସାଇଜ କରି ରଖୁଛୁ ଆମେ ବେଶୀ ରଖିଲା ଠୁ ହଁ ବନ୍ଧୁ କୁହନ୍ତୁ।
ଯେହେତୁ ଆମେ ଓଡ଼ିଆବାସୀ ଆମ ପଖାଳ ହଉଛି ଆପଣ ଆମ ମାନଙ୍କ ମୁଖ୍ୟ ଖାଦ୍ୟ।
ହୁଁ।
ଆଜ୍ଞା ଆପଣ ଖାଦ୍ୟ ଖାଆନ୍ତୁ ଯେତିକି ଆପଣ ଖାଉଛନ୍ତି ଖାଆନ୍ତୁ ସେ ଅନୁସାରେ ଆପଣ ମଧ୍ୟ କିଛି ଯୋଗ ଏବଂ ବ୍ୟାୟାମ ଗୁଡିକ କରନ୍ତୁ ଯେ ଯେ ଫଳରେ ଆପଣଙ୍କ ପେଟ ମଧ୍ୟ କ-କମିବ ଏବଂ ଆପଣ ସ୍ୱାସ୍ଥ୍ୟ ଠିକ ରହିବ ଆପଣ ବିଭିନ୍ନ ପ୍ରକାରର। ଅ ଯୋଗ ଗୁଡିକ କରନ୍ତୁ।
ଆଜ୍ଞା।
ଆଜ୍ଞା ସେଇ ସେଆ ଆପଣ। ଦେଖୁଥିବେ ଏବେ ଯେହେତୁ ବିଭିନ୍ନ ପ୍ରକାରର ରୋଗର। ରୋଗ ବଢୁଛି ଏବଂ ଅ ଜନସଂଖ୍ୟା ମଧ୍ୟ ବୃଦ୍ଧି ହେତୁ। ଆ ଔଷଧ ଦୋକାନ ଗୁଡିକ ମଧ୍ୟ ଆ ସେଇଭଳି ବଢି ଚାଲିଛି ଆ ଆପଣଙ୍କର ଗୋଟେ ନା ଦିଇଟା ଦୋକାନ ଆପଣ କହୁଥିଲେ ମଝିରେ।
ମେଡିସିନ ଦୋକାନ ଆମର ଅଛି ଗୋଟିଏ ଭାଇଙ୍କର ଅଛି ମୋବାଇଲ ଦୋକାନ। ଆଉ ଗୋଟେ ଭାଇଙ୍କର ହେବେ ଯେ ସାଙ୍ଗ ପରା ନିଜ ଭାଇ। ବ ତାଙ୍କର ଗୋଟେ ମେଡିସିନ ଷ୍ଟୋର।
ଆଜ୍ଞା ଆପଣ ତାହେଲେ ଆପଣଙ୍କ ଏଇଟା ପାରିବାରିକ ଆ ଏଇଟା ଆପଣଙ୍କ ପାରିବାରି ବାଣିଜ୍ୟ।
ଆଜ୍ଞା।
ବ୍ୟବସାୟ।
ଚାଲିଛି ସମସ୍ତେ ଆଉ ଆଗକୁ ନ ଦେଖିଲେ ଆମେ ଯ-ଯେପରି ଦୋକାନ ସମ୍ଭାଳୁଛୁ ସେମିତି ଆମ ପିଲାମାନେ ବି ସମ୍ଭାଳିବେ ସେମିତି ଆମେ ରଖିଛୁ ଆମ ପିଢି ପିଢି ହିସାବ ବରେ ଆଉ।
ଆଜ୍ଞା ଆପଣ ଚାହୁଁଛନ୍ତି ଆପଣଙ୍କ ପୁଅ ମଧ୍ୟ ସେ ଦୋକାନ ଚଲାନ୍ତୁ ଆପଣ ଚାହୁଁନାହାନ୍ତି କି ଆପଣ। ଆଜ୍ଞା ଆପଣଙ୍କ କଣ ସ୍ୱପ୍ନ ଅଛି ଆପଣଙ୍କ ଭବିଷ୍ୟତରେ କଣ କରିବେ କଣ କିଛି?
ସପନ କଣ ଚି ଖାଓ ପିଅ ଦୋକାନରେ ବସ। ଆମ ପରିବାର ପିଢି ସେମାନେ ହିଁ କେମିତି ବ୍ୟବସାୟ
ଆ ତା ଆପଣ କହୁଛନ୍ତି କି ଜଣେ ଦୋକାନ କିମ୍ବା ଔଷଧ ଦୋକାନ ବସିଥିବା ବ୍ୟକ୍ତି କିମ୍ବା ଔଷଧ ଦୋକାନ କରିଥିବା କିମ୍ବା ଅନ୍ୟ କିଛି ଦୋକାନ କରିଥିବା ବ୍ୟକ୍ତିର କିଛି ସ୍ୱପ୍ନ ନଥାଏ କିମ୍ବା କୌଣସି ଅନ୍ୟ କିଛି ଇଚଛା ନଥାଏ।
ନା ଆଜ୍ଞା ତଥାପି ବର୍ତ୍ତମାନ ମୋର ଆମର ହବ ପୁଅ ସିଏ ଆସିି ପଢୁଛି ବର୍ତ ନବମ କ୍ଲାସ ରେ ସେଏ ବି ମେଡିସିନ ଦୋକାନ ଘଣ୍ଟା ଘଣ୍ଟେ ବସି ସିଏ ବି ଶିଖିଗଲଣି ତ ମୁଁ ତାକୁ ଭାବୁଛି ନର୍ସିଂ କରି କୋଉ ମେଡିକାଲ ଲାଇନ ରେ ପୁରେଇ ଦେଲେ ଟିକ ଭଲ ହଅନ୍ତା।
ନାଇଁ ଶୁଣନ୍ତୁ ଆପଣ ଆପଣଙ୍କର ସ୍ୱପ୍ନର କିମ୍ବା ଆପଣଙ୍କ ଇଚ୍ଛାରେ ପିଲାଟିକୁ ପଢଛନ୍ତି ତାର ଯୋଉଥିରେ ଇ୍ଛା ଅଛି ଏବଂ ତାର ଯୋଉଥିରେ ରୁଚି ଅଛି ତାକୁ ସେ ପଢାନ୍ତୁ ଆଉ ଆପଣ ଯଦି ଆପଣଙ୍କ ସ୍ୱପ୍ନ ତ ଆପଣ କିଛି ସଵପ୍ନ ଦେଖିଲେନି ତାହେଲେ ଆପଣ ପୁଅ କ ଯାହା ବୋଲି ସ୍ୱପ୍ନ ଦେଖିବାକୁ ଦେବେନି।
ତୋ ପିଲାଙ୍କ ହଜାର ସଵପ୍ନ ଆପଣ ଯ ଗୋଟେ ସଵପ୍ନ ଥିବ କି ଛୋଟବେ ପୋଲିସ ହେବ ବି କି ଡକ୍ଟର ବି ବଡ ହେଲେ କଣ ହବ ବଡରେ ସେି ତାଙ୍କର ହିସାବ ପରେ- ଆଜିକାଲି ଦୁନିଆରେ ପଇସା ହିଁ ସବୁ କିଛି ପଇସା ଥିଲେ ଚାକିରି ହଉଛି ପଇସା ନଥିଲେ ବି ଚାକିରି ହଉନି
ଆଜ୍ଞା ଏଟା ତ ଯେହେତୁ ଏବେ ମ ସେଇଭଳି ପରିସ୍ଥିତି ହେଲାଣି ଆଉ ଆପଣ ଆପଣ ତାହେଲେ କହୁଛନ୍ତି କି ଆପଣୁଅ ଆପଣ ଆପଣ ଯାହା କହିବେ ସେ ଏବେ ସେୟା କରିବେ ପଢ଼ାପଢି କରିବେ।
କାରଣ ପିଲା ର ଟିକେ ଏ ପାଠ ଉପରେ ଟିକେ ନଲେଜ ଅଛି ଭଲ। ତ ମେଡିସିନ ବିଷୟରେ ବିେଶ ଅଧା ଏବେ ବି ନବମରେ ଅଦା ଶିଖି ଗଲଣି ତ ଆଗ କିଛି ଅସୁବିଧା ନହବ ସେଥିପାଇଁ ମୁଁ ସେଇ ଲାଇନ ରେ ତାକୁ
ନାଇଁ ଆପଣଙ୍କର ପୁଅ ରହିଛି ଇ୍ଛା ଅଛି କି ମେଡିସିନ ଉପରେ ଆପଣ ଆଉ ତାର ଅଛି ଭଲ ପାଇବା ଅଛି ମେଡିସିନ ଆଉ ଯଦି ଆପଣଙ୍କ ପୁଅର ରୁଚି ହୁଏଛି ସେଇଥିରେ ଆପଣ ନିହାତି ସେ କରନ୍ତୁ ଏବଂ ଆପଣ ଯେପରି ମେଡିସିନ ଛାଡି କୌଣସି ସପ ଦେଖିନି ଆନ୍ତି ତାକୁ ସ
ଯଦି ଯଦି ଆଜ୍ଞା ଗୋଟେ ପିଲା ର ସପ୍ନ ନଥାନ୍ତା କି ଇଚ୍ଛା ନଥାନ୍ତା ସ ସେ ନାଇ କ୍ ମେଡିସି ବିଷୟରେ ଜାଣିଥାନ୍ତା କି? ବର୍ତ୍ତମାନ ବେଶୀ ସେ ବେଶୀ ମେଡିସିନ ଥଣ୍ଡା ଜର ଡାଇବେଟିସ୍ ଏ କାଶ ଫାଶ ବାନ୍ତି ଇତ୍ୟାଦି ସବୁ ଯାହା ସବୁ ଇେସ ସେ ସବୁ ଜାଣି ସାରିଲାନଣି ତ ଇଞ୍ଜେକ୍ସନ ବେଶୀ ତାକୁ ଦେବାକୁ ଦିଆ ହଉନି କାରଣ ଯଉଠୁ ଛୋଟ ପିଲା ଭୁଲ ବାଲଲି ଦେଇଦବ ସେଥିପାଇଁ ତ ଇଞଜେକ୍ସନ ଦିଅନି ଖାଲି ଇଞଜେସନ ଆମ ଯୋଉ ଗାଡି କିଏ ଗୋଟେ ବାଇଚନ୍ସ ଗାଡିରେ ଗଳି ପିଲା ପିଲାଟି ତା ହାତ ଭାଙ୍ଗିଗଲା ତା ହାତ ଟା ଖଣ୍ଡିଆ ହେଇଗଲା କି ଟିଗଲା ଡେସି ଟା ସେ କରିଦଉଛି
ଆଜ୍ଞା ଏଟା ତ ନିହାତି ସଏ ମଧ୍ୟ ଏଇ ଗୁରା ସାଧାରଣ କଥା ଗୁେ ଜାଣିବା ଦରକାର ଯେପଳୁ ବାହାରେ ମଧ୍ୟ କିଛି
ବର୍ତ୍ତମାନ ବାହାରେ କି ବାଇଚନ୍ସ ଗାଁ ରେ କାଛି ଅ ବଧ ହେଲା କି ସାଙ୍ଗ ସେଠୁ ଗଡେ ବୁଲିବାକୁ ଯଦି ସାଙ୍ଗ ଟା ଗଳି ପଇଲ। ତା ହାତ ଟା ଖଣ୍ଡିଆ। ହେଇଗଲା ମେଡିକାଲ ନ ଗଲେ ବି ସାଙ୍ଗ ପାଖରେ ଥିବ ସେ ସାଙ୍ଗ ହାତରେ ଗୋଟେ କପଡା ବାନ୍ଧିଦବ କି କଣରେ କି ଔଷଧ କ ଥିବା ସେଇଟା ସେଫ୍ଟି ପାଇଁ ଗାଁ ରେ
ଆଜ୍ଞା ଆଜ୍ଞା ସେଟା ଭଲ ସେ ଯେହେତୁ ଜନ ସାଧାରଣ ମାନଙ୍କୁ ସାହାଯ୍ୟ କରୁଛି ସେଟା ମଧ୍ୟ କୌଣସି ଗୋଟେ ଭଲ କାମ। ଏବଂ ଆପଣ ଯୋଉ କହିଲେ କି ତାର ଅ ଔଷଧ ପ୍ରତି ଏବଂ ଅ ଲୋକଙ୍କ ପ୍ରତି ଏ ଭଲ ପାଇବା ଅଛି ଆଉ ତାର ଅନ୍ୟ କିଛି ସ ଆପ ଆପଣଙ୍କ ଯେପରି ସ୍ୱପ୍ନ କିଛି ନଥିଲା କି ଆପଣ ବାହାର କୌଣସି ଜାଗା ଯୋଉ ଜାଗା କି ଦେଖିନାହାନ୍ତି ବୋଲି ବୁଲାବୁଲି କରିବେ ଅନ୍ୟ ସ୍ଥାନ ନୂତନ ସ୍ଥାନ ଗୁଡିକ ଦେଖିବେ କି କଣ କରିବେ ଏପରି କିଛି ସ୍ୱପ୍ନ ନଥିଲା ଆପଣଙ୍କର
ଅପନ ତ ସମସ୍ୟ ର ଅ ସେ ତଥାପି ଆମର ପ୍ରାୟ ଯେତେବେଳେ ବି ଇଚ୍ଛା ହଉଛି କାହାର ବୁଲିବାକୁ ଇଆଡ଼େ ଯିବାକୁ ତ ତାପରେ ବି ଆମେ ଦୋକାନ ବନ୍ଦ କରିକି ଯାଇକି ବୁଲିବା ବୁଲି କରୁଛୁ।
ଆଜ୍ଞା ସପାମ। ଦେଖନ୍ତୁ ଯେପରି ଆପଣ ଏବେ ଦୋକାନ ବସୁଛନ୍ତି ଧୀରେ ଧୀରେ ଜଣେ ଜଣ ଥାଆନ୍ତି ସ୍ୱପ୍ନ ଦେଖନ୍ତି ଅନେକ କିଛି କିନ୍ତୁ ତାଙ୍କ କାମକୁ ନେଇଛି ଆଜ୍ଞା କାନ କାମରେ ଏପରି ମଜିଯାଆନ୍ତି ସେ ସ୍ୱପ୍ନ ଗୁଡିକ ସେ ଭୁଲିଯାଆନ୍ତି ଏବଂ ସ୍ୱପ୍ନ ଗୁଡିକ
ଆ ଆଉ ଦେଖିବାକୁ ତାଙ୍କୁ ସମୟ ମିିଳେନା ଆପଣ ଏବେ ଏପରି ହେଇଛି ନା ଆପଣ ନିଜେ ଚାହାନ୍ତି କି ମୁଁ ଔଷଧ କରିଛି ମୋର କୌଣସି ଅନ୍ୟ କିଛି ଅ ଜାଗା ବୁଲିବାର ନାହିଁ ଦେଖିବାର ନାହିଁ ଇଏ କରିବା ନାଇଁ ଔଷଧ ପ୍ରତି ଆପଣଙ୍କ ପ୍ରେମ ଏବଂ ଲୋକ ଭଲ ସାଧାରଣ ଲୋକଙ୍କ ପ୍ରତି ଆପଣଙ୍କ ଭଲ ପାଇବା
ଆଜ୍ଞା ଆଜ୍ଞା।
ହଁ ଠିକ ଅଛି ଆପଣଙ୍କ ସାଙ୍ଗେ କଥା ହେଇକି ଆପଣ ଆପଣଙ୍କ ଚିନ୍ତାଧାରା ମତେ ବହୁତ ଖୁବ ଭଲ ଲାଗିଲା ଏବଂ ଆପଣ ବହୁତ ଅ ଜଣେ ବହୁତ ଖୁବ ଭଲ ବ୍ୟକ୍ତି ଆଉ ଆପଣଙ୍କ ପୁଅ କ ମଧ୍ୟ ଆପଣଙ୍କ ରାସ୍ତାରେ ନବା ଚେଷ୍ଟା କରନ୍ତୁ ଏବଂ ଆପଣଙ୍କୁ ମଧ୍ୟ ବହୁତ ଉନ୍ନତି କରୁ ଏ ଙ୍କୁ କହି ଧନ୍ୟବାଦ
ଆଜ୍ଞା ନିହାତି କେତେବେଳେ ଫ୍ରିରେ କଲ କରିବି ଆଜ୍ଞା ଆଉ
ଆଜ୍ଞା ମୁଁ ରହୁଛି।
ଆଜ୍ଞା।